ଜଗନ୍ନାଥ ଭାଇ।
ହ୍ୟାଲୋ ହ୍ୟାଲୋ!
ହ୍ୟାଲୋ!
ହୁଁ ହୁଁ।
ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଆଉ ଭଲ ସବୁ।
ହଁ ଭାଇ ଠିକ, ସବୁ ଭଲ।
ବଢିଆ ବଢିଆ ହଁ ବଢି ଆ ବଢିଆ ସବୁ ପ୍ରକାର
ଆଉ ଏଥର ରଜରେ କେମିତି। କଣ ଭାଇ କଣ ହେଲା, ମାନେ କେମିତି କଣ। ପର୍ବଟା ପାଳନ କଲେ।
ରଜ ତମର ସେପଟେ କେମିତି ହେଲା।
ଆମର ଏପଟେ ଭାଇ। ହଁ ଝିଅ ପିଲାମାନଙ୍କୁ ନା ସେଥିପାଇଁ। ସବୁ ଦୋଳି ଫୋଳି କଲେ। ସଜାସଜି ଟିକେ ହେଲା ନାଚ ଗୀତ ତାପରେ ଆମର ଖାଇବା ପିଇବା କଣ ପିଠା ପଣା ଟିକେ ହେଲା। ଆଉ ଏମତି ତ ଆଉ। ଆପଣଙ୍କ ଘରସେପଟେ କେମିତି କଣ? ଆପଣଙ୍କ ଅଞ୍ଚଳରେ।
ଓହୋ ସେଇଭଳି ତ ସେଇ ଆମର ବି ଏପଡେ ସେମିତି କଣ। ଖାଇବା, ପିଇବା, ପିଠା, ପଣା, ରୋଜ, ଦୋଳି, ଫୋଳି କରି ସବୁ ଜିନିଷ ଏଇ କଲେ ଆଉ କଣ। ଯେମିତିକି ଦୋଳିତ ପ୍ରାଧାନ୍ୟତା ରହୁଛି ଦେନ୍ ତାଙ୍କର ସଜାସଜି ରହୁଛି। ଭଉଣୀ ମାନଙ୍କର। ହଁ ତିନି ଦିନ ଚାରି ଦିନ ସବୁ ପାଳନ କରନ୍ତି। ସବୁ ନୂଆ ଡ୍ରେସ ଫ୍ରେସ ପିନ୍ଧି ହାତ ଗୋଡ଼ ମେହେନ୍ଦୀ ଅଳତା ସବୁ ଲଗେଇ ହଁ ହଁ।
ହୁଁ।
ଏମତି ଆଉ କଣ? ତାଙ୍କୁ ବୁଲେଇ ନେବାକୁ ପଡୁଛି। ବୁଝିଲେ?
ହୁଁ।
ହୁଁ। ଆଉ ତମ ଘରେ ସବୁ କେତେ ଭାଇ ଭଉଣୀ?
ଆମର ସବୁ ଦି ଭାଇ ଭଉଣୀ ଆମର। ମୁଁ ଜଣେ ତାପରେ ଆମର ଭଉଣୀ ଜଣେ।
ହୁଁ ହୁଁ। ତମେ ତ ନିହାତି ଭାବେ ତାଙ୍କୁ ରଜ ତୋଳି ଖେଳେଇଥିବ ବୁଲେଇ ନେଇ
ହଁ ହଁ ଭାଇ।
ହୁଁ ହୁଁ ନିହାତି ଭାବେ। ଆଉ ତାହଲେ? ଏମ୍ ଖାଇବା ପିଇବା ସବୁ ଭୋଜି ଭାତ ହେଇଥିଲା ତାହେଲେ ଆପଣଙ୍କ ପର୍ବରେ ନା କଣ? ହୁଁ। ହୁଁ ହୁଁ ହୁଁ କଣ ସବୁ ପିଠାପଣା କରିଥିଲେ ଆଉ?
ହୁଁ। କଣ ସବୁ ହେଇଥିଲା ଭାତ ତାପରେ ମାଂସ ଟିକେ ହେଇଥିଲା। ତାପରେ ଡାଲି, ଖଟା, ତାପରେ ପିଠା।
ହୁଁ ହୁଁ ହୁଁ। ଆଚ ଆଚ୍ଛା ହଁ।
ସେତିକି ଥାଉ।
ହୁଁ ଯାହାହୋଉ ବଢିଆ ହେଇଛି। ହେଲା ହଉ କଣ? ହୁଁ ଆମର ବି ଏମିତି ସବୁ କର ଲି ଭାତ ଭାତ ଫାତ ରୋଷେଇ ହେଇଥିଲା ଡାଲି ଚା ଛଣା ଭଜା ତରକାରୀ ଆଉ ଏମିତି ସବୁ ହେଇଥିଲା କ୍ଷୀରି ଫିରି ହେଇଥିଲା ପି ପିଠାରେ ସବୁ କଣ ସେ ପୋଡ ପିଠା, ମଣ୍ଡା ପିଠା ଆଡିଶା ପିଠା ଏମିତି ସବୁ କରିଥିଲେ ଆଉ କଣ।
ହୁଁ। ଆଉ ତମ ଅଞ୍ଚଳରେ କେମିତି ପାଣିପାଗ ଭାଇ?
ପାଣି ତ ଏଇ ଉଁ ନା କଣ ଦୁଇ ଦିନ ହବ ଟିକେ ବର୍ଷା ଷ୍ଟାର୍ଟ ହେଇଛି। ଆଉ ଉପରଓଳି ହେଇଗଲେ ବର୍ଷାଟା ଆରମ୍ଭ ହେଇଯାଉଛି। ଆଉ ବାହାରକୁ ଯାଇ ହଉନି। ବାହାରେ ଥିଲେ ଘରକୁ ବି ଆସି ହଉନି। ଏମିତି ସବୁ ବର୍ଷା ଦିନ ସ୍ ଷ୍ଟାର୍ଟ ହେଇଗଲେ ଏମତି ସବୁ ସୁବିଧା ଅସୁବିଧା ଚାଲିବ ଆଉ। ତମର ସେପଟେ ହେଲାଣି ବର୍ଷା ଷ୍ଟାର୍ଟ ହେଇଗଲାଣି?
ହଁ ଟିକେ ଟିକେ ହଉଛି ଭାଇ ଝିପିଝିପି ସେମତି ହେଣା ଆଉ। ଏଟା, ଏଥର ତ ବହୁତ ମରୁଡି ଏଥର ଆଉ। ପରେ ଚାଷ ବାସ ବି ଠିକ ଚେ ହୁଁ ଚାଷ ବାସ ବି ଠିକ୍ ହଉନି।
ଖରା ଅଧିକ ହେଇଯାଇଛି ତ ସେଥି ସବୁ ବୋଲି ଆ ମାନେ କଣ ଆଉ ଆ ହଁ ପାଣି ବହୁତ ଶୁଖି ଯାଇଛି ଏଥର ଆଉ। ବର୍ଷା ବି ବହୁତ ଲେଟ ରେ ଆସିଚି। ହଁ ଦେଖ ଖିବାକୁ ଗଲେ ରଥଯାତ୍ରା ପାଖପାଖି ହିଁ ଷ୍ଟାର୍ଟ ହୁଏ ଏଇଠି ରଥଯାତ୍ରା ପଳେଇଆସିବ। ରଥଯାତ୍ରା ପଡେ ବର୍ଷା ଟା ଟିକେ ଅଧିକ ଆସିବ ଆଉ କଣ।
ଅ ଥି ହୁଁ ରଜ ରଜ ଟାଇମରେ ତ ଅଧିକ। ହବାକଥା। ଏଥର ଆକା ବିଳମ୍ବ ହୋଉ। ବହୁତ ବିଳମ୍ବ ହୋଉଛି ବର୍ଷା ହବାର।
ହଉଛି ଚାଲୁଛି କଣ? ଆମର ସବୁ ପରିବେଶ ଯେମିତି ଧୀରେ ଧୀରେ ଖରାପ ହେଇ ହେଇ ଯାଉଛି। ସେଇ ଅନୁସାରେ ସବୁ ଋତୁ ଗୁଡାକ ଧୀରେ ଧୀରେ ଜଲଦି ପଳେଇ ଆସୁଛି ନହେଲେ ଲେଟ୍ ହଉଛି। ଏମତି ସବୁ
ଲେଟ କୁ ହୁଁ ହୁଁ।
ହୁଁ ହୁଁ।
ଆଉ ଏପଟେ ଗଛ ପତ୍ର ସବୁ କାଟା କୁଟି‌ ସବୁ ପ୍ରଦୂଷି ହେଇଯାଉଛି।
ହେଇଯାଉଛି ଆଉ ହୁଁ ହୁଁ।
ସେଥିପାଇଁ ବର୍ଷା ବି ଟିକେ ପଢାପଢି ଇଏ। କଣ ଆଉ ଏମିତି ଏକା ଯୁକ୍ତ ତିନି।
ଯୁକ୍ତ ତିନି ନା କୋଉ ୟର ମାନେ କୋଉ ସ୍ନାତକ ମାନେ କୋଉ ବର୍ଷ ତମର?
ଆମେ ଦ୍ଵିତୀୟ ଦ୍ଵିତୀୟ ବର୍ଷ।
ଦ୍ୱିତୀୟ ବର୍ଷା ହୁଁ‌।
ହୁଁ।
କଣ ମାନେ ବିଷୟ ରଖିଛନ୍ତି?
ବିଷୟ କଣ ରାଜନୈତିକ ବିଜ୍ଞାନ।
ରାଜନୀତି ରଖିଛନ୍ତି ବହୁତ ବଢ଼ିଆ। ବିଷୟଟା ରଖିଛନ୍ତି ଆଛା ଆଚ୍ଛା ସବୁ ମାନେ ବୁଝି। ବୁଝି ପାରୁଛନ୍ତି ଜାଣି ପାରୁଛନ୍ତି ସବୁ ରାଜନୀତି ମାନେ ବିଷୟରେ ଆଉ ଆପଣଙ୍କ ତୋ ଶିକ୍ଷକ ଶିକ୍ଷୟତ୍ରୀ ସବୁ ଭଲ ଅଛନ୍ତି।
ହୁଁ ହୁଁ ସମସ୍ତେ ସମସ୍ତେ ଭଲ ଅଛନ୍ତି।
ଓହୋ ପ୍ରତ୍ୟେକ ଦିନ ଯାଉଛନ୍ତି କଲେଜ ତାହେଲେ।
ହୁଁ ହୁଁ ହୁଁ।
ହୁଁ ନାଇଁ ଯାଆନ୍ତୁ ଯିବା ଦ୍ଵାରା ଆଉ ଯଦି ତମେ କ୍ଲାସ ଗୁଡାକ ମିସ୍ କରିବ ତାହେଲେ ପାଠ ପଢା ମିସ୍ ହୋଇଗଲେ ସବୁଥିରେ ତମକୁ ଅସୁବିଧା ହବ। ହୁଁ ହୁଁ ହୁଁ ହୁଁ ହ ହ। ଆଉ ଆଗକୁ କଣ କରିବ ଭାବିଛନ୍ତି?
। ଦେଖିବା କଣ ଗୋଟେ ଜବ ଫଫ୍ ଟ୍ରାଏ କରିବା।
ହଁ ହଁ ଏ ସେମିତି କଣ ମାନେ ସରକାରୀ।
ହଁ ହଁ ସରକାରୀ ଚାକିରି ।
ସରକାର ଯଦି ଭାବୁଛନ୍ତି ତାହେଲେ ଏବଠୁ ହିଁ ଆପଣଙ୍କର ପରିଶ୍ରମ ମାନେ ପରୀକ୍ଷା ପାଇଁ ଆପଣ ମାନେ
ପରିଶ୍ରମ ତ କରିବାକୁ ପଡ଼ିବ ଭାଇଉ ହୁଁ।
ପ୍ଲାନିଙ୍ଗି କରି ଏଠୁ ପଢ଼ାପଢ଼ି ଷ୍ଟାର୍ଟ କରନ୍ତୁ ଟିକେ ଟିକେ। ଠିକ ସମୟ ଆସିଲେ ଟାଇମରେ ଠିକ ଉପଯୋଗ କରିପାରିବେ ଆଉ କଣ।
ହୁଁ ହୁଁ।
ଆଚ୍ଛା ଯୁକ୍ ମାନେ ଯୁକ୍ତ ତିନି ପରେ ଆଉ କଣ ପିଜି ଫିଜି କରିବେ ଭାବିଛନ୍ତି ନା? ଆ ସରକାରୀ ଚାକିରିୀ ପାଇଁଁ ହିଁ ପଢାପଢି କରିବେ ଭାବିଛନ୍ତି।
ହଁ। ଚାକିରୀ ପାଇଁ ବି ଟ୍ରାଏ ଚାଲିଥିବ ତାପରେ ପଢାପଢି ବି ଚାଲିଥିବ ଆଉ। ।
ହୁଁ ହୁଁ ଯାହା ହୋଉ ଭଲ ଚିନ୍ତା କରିଛନ୍ତି। ଆଉ ଯେମିତି ଚିନ୍ତା କରିଛନ୍ତି ସେମିତି ହିଁ ଚାଲିଲେ ଭଲ ହବ ଆଉ। ପଢ଼ାରେ ନିହାତି ଭାବେ ମନ ରଖନ୍ତୁ।
ହୁଁ ଘର ଫ୍ୟାମିଲି ବି ବହୁତୁ ସପୋଟରେ ଅଛନ୍ତି ଆଉ ବହୁତ କଷ୍ଟ କରି ସେମାନେ ବି ପଢ଼ା ପଢ଼ିରେ
ସାହାଯ୍ୟ କରୁଛନ୍ତି ନିହାତି ନିହାତି ସେଇ ଜିନିଷଟା ତମେ ବୁଝିପାରୁଚ। ଆଉ ତାକୁ ଆଖେ ହୁଁ ହୁଁ ତାକୁ ଆଖି ଆଗରେ ରଖି ନିଜକୁ ଆ ତକୁ ପଢାଅ ହୁଁ ଆଉ ଖରାଛୁଟି କେମିତି ଥିଲା?
ଖରା ଛୁଟି ତ ଭାଇ ଗାଁ ଗହଳି କେମିତି ଆଉ ଭାଇ ଥି ଘରେ ଆକା ନୁ ଆସ ଘର କାମ ଫାମ ଟିକେ ସାହାଯ୍ୟ କରିବା। କଥା କରିଆ ଆଉ କଣ କରିଆ ଗାଁଉଲି ଗାଁ ଗହଳିରେ ତ ସେମତି ଆକା ଭାଇ ଆଉ।
ଏଇ ନିହାତି ନିହାତି ଘରୁକୁ ଗଲେ ଘରେ ବା ପା ମାଙ୍କୁ ସାହାଯ୍ୟ କରିବା ତ ନିହାତି ଦରକାର୍ ଆଚୁଲି ହୁଁ ହୁଁ। ଆଉ ସାଙ୍ଗସାଥି କେମତି ଖେଳା ବୁଲା କେମତି କଣ ସବୁ ହେଇଥିଲା?
ଖେଳା ବୁଲା କଣ ଭାଇ ସବୁ ଏଇଟା ଆମର ପଡ଼ିଆରେ ଆଉ ହଁ ଖେଳୁଥୁଲୁ ଭାଇ।
କଣ ଖେଳୁଥିଲ?
ଆ କ୍ରିକେଟ୍।
କ୍ରିକେଟ ତାର ନାଇଁ?
ହଁ।
କଣ କଣ ବ୍ୟାଟିଂ କରିବାକୁ ଭଲ ଲାଗେ ନା ବୋଲିଂ କରିବାକୁ ଭଲ ଲାଗେ?
ଅଧିକ ତ ଭାଇ ବେଟିଂ ଏକା ଠିକ୍ ଭଲ ଲାଗୁଚି।
ବେଟିଂ କରିଆଉ ଭଲ୍ ଲାଗେ।
ଆଜ୍ଞା।
ତେ‌‌ ଆଉ ହାଏଷ୍ଟ୍ କେତେ ମାରିଚ ତମେ? କେବେ ଏମତି ତମର ଯୋଉଟା କି ସ୍ମୃତିର ଏବେ ଏମତି କୋଉ ମ୍ୟାଚ୍ ଅଛି ଯୋଉଟା ତମେ ସେୟାର୍ କରିବ ଭାବୁଚ।
ଏ ପଁଷଠି ପଁଷଠି କ ଷାଠିଏ ଭିତରେ ଆଉ। ଧିଅ ତ ହେଇ ଅଧିକ ତ ହେଇପାରିନି।
ହେ ହଁ ହଉ ହଉ ଠିକ୍ ଅଛି।
ହୁଁ ଅଧିକ ସବୁଠୁ ଅଧିକ ମାନେ ଷାଠିଏ ଆଉ। ପଁଷଠି।
ହେଚ୍ଛା ଆଚ୍ଛା।
ହଁ।
ଏମତି କଣ କୋଉ ଗାଁ ସହିତ ମ୍ୟାଚ୍ ଥିଲା ନା ମାନେ ଗାଁ ଗାଁ ସାଙ୍ଗସାଥି ଭିତରେ ହିଁ
ଅ ହଁ ସାଙ୍ଗସାଥି ଭିତରେ ଆକା ହେଇଥିଲା।
ଆଚ୍ଛା ଆଚ୍ଛା ତାହେଲେ ଦିନଟି ସବୁଦିନ ପାଇଁ ମନ ରହିବ, ଆଉ କଣ ନା?
ହଁ ହଁ ହଁ।
ବଢ଼ିଆ କଥା ଆଉ କଣ?
ସଦା ପ୍ରଥମରୁୁ ଯାଇକି ଭାଇ ପୁରା ଶେଷ ଯଏଁ ରହିଲି ନା।
ବଢ଼ିଆ ବାଟି
ହୁଁ।
ତାହେଲେ ତମ ଗାଁରେ ଭଲ ବୋଲର ନାହାନ୍ତି ତାହେଲେ ଆଁ?
ହଁ ହଁ ଅଧେ ମାନେ ଆମର ପଟେ ମାନେ ଆଉ ଗୋଟେ ପଡୋଶୀ ଗାଁ, ସେ ତାଙ୍କ ସହିତ ମ୍ୟାଚ୍ ଥିଲା।
ଆଚ୍ଛା, ଆଚ୍ଛା, ହଁ। ହୁଁ, ହୁଁ। ଠିକ୍ ଅଛି, ଖେଳ ବି ତାହେଲେ ମତେ ଲାଗୁଛି, ତମେ ବହୁତ ଭଲ ଖେଳୁଛ। ତା ବି ରଖିଥାଏ। ଯଦ୍ଵାରା ଖେଳ, ମାନେ ଖେଳା ଦୌଡ଼ାଦୌଡ଼ି, ଖେଳାଖେଳି, କରିବା ଦ୍ଵାରା ଶରୀର ବି ସୁସ୍ଥ ରହିଥାଏ।
ହୁଁ।
ଆଉ-ଉ ଉଁ ଜିନିଷଟି ଯେ କୌଣସି ଗୋଟେ ମାନେ ଆମର ଏମିତି ଭିତରେ ମନ ଥିଲେ ବଢ଼ି ସ୍ୱସ୍ଥ ରହିବା ସହିତ ଆମେ ଆଗକୁ ବି ବଢ଼ି
ଆଜ୍ଞା, ଆଜ୍ଞା, କିଛି ନହେଲେ ନାହିଁ ଭାଇ, ସବୁ ଖେଳରେ ବି, ମାନେ ଖେଳରେ ବି ତ ଅଧିକ ଉପରକୁ ଯାଇପାରୁଛନ୍ତି ଲୋକ।
ହୁଁ, ହୁଁ। ଆଜିକା ଦୁନିଆରେ ତ ସବୁଠୁ ବଡ ସେଲିବ୍ରିଟିସ୍‌ ମାନେ ଖେଳାଳି ହିଁ, କହିଲେ ଚଳେ।
ହଁ, ହଁ, ଠିକ୍ ଅଛି।
ତାଙ୍କକୁ ସବୁ ପ୍ରକାର ସୁବିଧା ମିଳୁଛି। ନ ନା କରୁଛନ୍ତି, ଯଦି ଖେଳରେ ବି ଜଣେ ଯଦି ବହୁତ ଆଗ ବଢ଼ି ପାରୁଛି, ତାହେଲେ ଆମେ ନିହାତି ଭାଵେ ତାଙ୍କୁ ପ୍ରୋତ୍ସାହିତ କରିବା ଦରକାର। ଆଗକୁ ବଢ଼ିବା ପାଇଁ। ହୁଁ, ହୁଁ। ଠିକ୍ ଅଛି, ଆଉ।
ଆଉ ଆପଣଙ୍କ କେମିତି ଚାଲିଛି କଣ?
ହଁ, ମୋର ବି ଚାଲିଛି, ସେମତି ପଢ଼ା ପଢ଼ି ଚାଲିଛି, ତା ସହିତ ହୁଁ, ହୁଁ, ହୁଁ।
ପଢୁଛନ୍ତି ଭାଇ।
ମୁଁ ଏଇ ତମେ ଭଳି ତମର କିଛିଟା ଦିନ ଆଗରେ ଅଛି, ମୋର ସେଇ ସରକାରୀ ଚାକିରି ପାଇଁ ପଢ଼ାପଢ଼ି ଚାଲିଛି।
ଆଜ୍ଞା, ଆଜ୍ଞା।
ଆଉ କିଛି ଏକ୍ଜାମ୍ ଗୁଡ଼ାକ ବି ଦେଇଛି, କିଛି ହଉଛି କିଛିଥିରେ ରହିଯାଉଛି, ଏମିତି ସବୁ ଚାଲିଛି ଆଉ। ସେ ପରିଶ୍ରମ ଆଉ ଟିକେ ଅଧିକ ଦରକାର, ଯାହାଦ୍ଵାରା କି ସଫଳତା ହେଇପାରିବ। ଆଉ କଣ? ଠିକ୍ ଅଛି, ଆଉ। ହୁଁ, ହୁଁ। ହୁଁ, ନାଇଁ, ନିହାତି, ନିହାତି, ଚେଷ୍ଟା ରଖିବା ଦରକାର, ଚେଷ୍ଟା କରିବା ଦରକାର।
ହୁଁ, ଫଉଜ୍‌, ଫଉଜ୍‌ ଚାଲିଛି ଅଧିକାଂଶ ଏପଟେ।
ଫୌଜି ପାଇଁ ଆର୍ମି ପାଇଁ ଚାଲିଛି ତାହେଲେ।
ଆଜ୍ଞା, ଆଜ୍ଞା।
ହୁଁ, କେତେ ଉଚ୍ଛତା, କେତେ ଅଛି ତମର?
ଛଅ ଫୁଟ୍ ହ, ଆଠ ଇଞ୍ଚ, ହଁ।
ପାଞ୍ଚ ଫୁଟ୍ ଆଠଇଞ୍ଚ ନା ଛଅ ଫୁଟ୍ ଆଠଇଞ୍ଚ? ପାଞ୍ଚ ଫୁଟ୍ ଆଠଇଞ୍ଚ ହେଇଥିବ।
ଚାରି ପା ପାଞ୍ଚ ଫୁଟ୍, ପାଞ୍ଚ ଫୁଟ୍।
ହଁ, ହଁ, ଠିକ୍ ଅଛି। ପାଞ୍ଚଟା ଆଠ ଇଞ୍ଚ କଲେ ଠିକ୍ ଅଛି। ତମେ ମୋହର ଆହୁରି ବି ବୟସ ଅଛି, ଆଉ ଦୁଇ ତିନି ଇଞ୍ଚ ବି ତମେ କରିପାରିବ। ସଖାଳୁ ଟିକେ ବ୍ୟାୟାମ ଫ୍ୟାୟମ ରଖୁଥାଉ, ଟିକେ ଦୌଡା ଦୌଡି ପ୍ରାକ୍ଟିସ୍ କରଥା। ହୁଁ, ହୁଁ। ଏବେ ସବୁ ଆପଣଙ୍କର ଅଗ୍ନିବିର ବାହାରୁଚି ସେଇଟା ଚେଷ୍ଟା କରନ୍ତୁ ନା - ତାର ବୟସ ସୀମା ପଳେଇଲାଣି
ନାଇଁ ବୟସ ସୀମା ଅଛି ଭାଇ
ଆଛି ହଁ ଦେଖ ସେ ସେଇଆ ପାଇଁ ଟ୍ରାଏ କର ନହେଲେ ଆମ ଏବେ ଓଡ଼ିଶା ସରକାରଙ୍କ ତରଫରୁ କିଛିଟା ଯାଉଚି ଆପ୍ - ଆପଣଙ୍କର କନେଷ୍ଟବଳ ପଦବୀ ସବୁ ବାହାରିବାକୁ ଯାଉଚି - ସେଇଥିପାଇଁ ବି ଚେଷ୍ଟା କରନ୍ତୁ ତା ପାଇଁ ବି ତ ବୟସ ହେଇଯିବ ମୁଁ ଭାବୁଚି - ବୁଝିଲେ ହୁଁ ହଉ ଠିକ ଅଛି କଥା ହେଇ ଭଲ ଲାଗିଲା - ଆଉ କି କେତେବେଳେ କଥା ହବ ହଉ ରହିଲି ଶୁଭରାତ୍ରି ହଁ